ହଉ।
ହଁଁ ହଁ କହ?
ମୁଁ କହିଲି ପୁଅ କୁଆଡେ ଗଲା କି?
ମୋ ପୁଅ ମୋ କାନ୍ଧରେ ପଡିଚି ବୁଲୁଚି ମୁଁ ଚାଲୁଚି ସେ ଚାଲିଚି। ହମେଥର କିଛି ହଉନାହିଁ ସେ ବୁଲିବ ବାବା ଖରାରେ ବୁଲୁ ଯଉଥିରେ ବୁଲୁ ବୁଲିବ ବୁଲୁଥାଉ ତାର।
ଆ ସେ ବୁଲିବ ବୋଲି କନ୍ଦୁଚି ଆଉ ସେ କଣ
ତୁ ଗୋଟେ କାମ କରନୁ ବେ ସେ ଯୋଉ ବେବି ବ୍ୟାଗ୍ ଗୋଟେ ନେଇ ଆସିନୁ ତାକୁ ପକେଇ ଦ
ହଁ ସେଇଆ ସେଇଆ ମୁଁ ଏଇ ଏଟିକିସିନା ଆସିନି ବୋଲି ଦରକାର ହେଲା ନହେଲେ ସେଟା କାଇଁ ଦରକାର ହେଇଥାନ୍ତା।
ନା ସ ବି ତାକୁ ଗୋଟେ ନେଇଆ।
ଗନ ଅଛି ତା ପ୍ରାମ ଟା ଖୋଲିଦେମି ସେ ଯାଇି ସେଇଥିରେ ତାର ବୁଲିବ। ତା ପ୍ରାମ୍ ଗାଡି ରେ
ବଢିଆ ନାଁ।
ଆଉ କଣ?
କହ?
ଡ୍ରେସ ପତ୍ର କିଣିକି ଲୋକ ଯାଉଛନ୍ତି ଲୋ?
ଉଁ ହୁଁ।
ଏନା ରଜ ପାଇଁ?
ଭଲ ନାଁ ଆଉ ମୁଁ ଦିଟା କପଡ଼ା ନେଇ ଆସିଥିଲି ବନେଇବି।
ଏଇନା ରଜ ପାଇଁ ଯାଉଚନ୍ତି ଡ୍ରେସ ଆଣି।
କଉଠି କେନ୍ଦ୍ରାପଡ଼ା।
ନାଁ ମ କେସ୍ତାପାଳ ଘସିପୁରା ତ ଏଥର ପ୍ରାୟେ ଲୋକ ଯାଉଚନ୍ତି ମୁଁ ଦେଖୁଚି। ଘସି ପୁରା ଘସି ପୁରାରେ ଆମର ତ ଦୀପକ ସୋରୁମ୍ ଅଛି। ରଜ ପାଇଁ ମାର୍କେଟିଂ କରିବେ ସମସ୍ତେ ଏନାକେ, ରଜ ରଜ ହୋଉଚ ଆଉ ସ ସପ୍ତାହେ ଗନେ, ଆଉ ସପ୍ତାହେ ନୁହେଲୋ ଆଉ ଅଳ୍ପ ଦିନି ଗନେ
ଏନାତ ପହଦିନତ ଆଉ
ଆର ବୁଧବାର ବେଳକୁ କିଛି ନଥିବ।
ସେୟାପା, ସବୁ ସରିଯାଇଥିବ।
ପହରିଦିନ ମୋ ଜନମ ଦିନ, ମୁଁ ଜନମ ହେଇଥିନି।
ତୁ କାଟେ
ଦିନ ଦଶଟା ଦଶରେ ଜନମ ହେଇଥିନି।
ତାହେଲେ ପାଟି ଟା ଦବୁ ନା ଦବୁନି?
ହୁଁ-ନବୁ ଆସିକି।
ନାଁ ତୁ ଦୋଉଚୁ ପାଟି, କିଛିତ ଦୋଉନୁ ଖାଲି ଯାହେଲେବି ଠକାମି ରେ ପକଉଚୁ। ହ
କଣ କହୁଚୁ?
ତୋ ପୁଅ କୁ ଟିକିଏ ନେଇ ଆସୁନୁ ଇଆଡେ।
ନା ଲୋ ତାକୁ କୁଆଡ଼େ ନେଇକି ଯିମି ସିଆଡ଼େ?
ଆଉ ଆ ଇଆଡ଼େ, ବୁଲିକି ଯିବୁ ରଜରେ ଏତେ
ମୁଁ ଯାଇପାରିବିନି।
କାଇଁ ଯାଇ ପାରିବୁନି? ଆଉ ସବୁ ଆଡେ ପଳଉଚୁ, ଯାଇ ପାରିବିନି
ଛୁଆ ଟା ଟିକେ ବଡ ହଉ, ଯୁଆଡେ ଯିବୁ।
ଆଉ ବଡ ହବ ଆଉ, କେମିତି ଆଉ ବଡ ହବ?
ଛଅ ମାସ ଖଣ୍ଡେ ହେଲା ପରେ ଯାଇକି ମୁଁ ଯିବି ଯୁଆଡେ।
ତୁ ଫାଷ୍ଟ ଏପଟୁ କୁ ଆସେ। ହେଲା, ତାପରେ ଆଉ ଯୁଆଡେ ଯାଉ ଯା, ମୁଁ କହିଲି ଏ ପଟକୁ ଫାଷ୍ଟ ଆସିବୁ, ତାପରେ ଯୁଆଡେ ଯାଉଚୁ ଯା।
ହୁଁ
ଶୋଇପଡ଼ିଲାଣି।
ଉଠିଲାଣି।
କଣ?
ଏଇ ଗାଁରେ ଆସି ଡରା ଡରି କରୁଚ ନା? ଆଁ
ତେ ଆହୁରି ଡରା ଡରି, ତା ଆହୁରି ସେ ଡରେ, ଏ ଗାଁ ରେ ଡରେ
ଗାଁ ରେ ଡରା ଡରି କରେନି?
ସେଠି ସେ ପ୍ରାୟେ ଟାଇମ୍ ଡରେ, ନା।
ହେଲେ ଏଠି ଗୋଟେ କଣ ଗୋଟେ ଇଏ କରିଦେଇଚି,
ହଟି ସବୁବେଳେ କଁ ପାଇଁ କେଜାଣି ଚମକେ, ଆମ ଏଠି ଟୋଟାଲ୍ ଚମକୁନି କିଛି ନ ପକେଇକି ବିି, ହେଟି କଣ୍ଟା, ଛାଞ୍ଚୁଣି, ଏତେ କଥା ପକେଇକି ବି ସେ ଚମକେ। ଟିକେ ଚମକି ପଡେ, ଆଉ ଯୋଉ ଦିନ ଚମିକି ଥିବ, ସେଦିନ ରାତିରେ ଦୃଷ୍ଟିଆ ହେଲା ଭଳିଆ ଚମକି ଛୁଆ କଣ ଦୃଷ୍ଟି ହୁଅନ୍ତି କଣ କୁହନ୍ତି। ଏଇ କମିଯିବ ଧୀରେ ଧୀରେ ଏଇ ତିନି ମାସ ହବନି କି ଆ ପରେ ଆଉ କେତେଦିନ ଗଲେ। ଧୀରେ ଧୀରେ କମିଯିବ ଛୁଆଙ୍କର, ଟିକେ ଛୋଟ ବେଳେ ଟିକେ ଅଧିକ ହୁଅନ୍ତି।
ରେ ଯାହା ହେଲେ ଛୁଆ ନା। ସେମାନେ ଏତେ ଜିନିଷ ଟାକୁ ଜାଣିପାରନ୍ତି।
ହୁଁ।
କଣ ହଉଛି କଣ ନାହିଁ, ଆଉ ବଡ। ବଡ ଛୁଆ ଗୁଡା କଣ ସେମାନେ ଜିନିଷ ଟା କଣ ଜାଣିଛନ୍ତି କହିଦେବେ। ହଉ। ଛୋଟ ଛୁଆ ଗୁଡାକ କେତେ ଚିରାଗ ନେଇ ଇଏ କରି କହିବେ।
ହୁଁ।
ପାଇ ତୁ ତାଙ୍କିରା ଜାଗାରେ
ଆଉ।
ତାର ଯୋଉ ରେନିକୋଟ ଆସିଲାଣି ନା।
କଣ।
ତୋ ଦାଦା ଝିଅ ଟା ଆସିଲାଣି ନା।
ମୋ ଦାଦା ଝିଅ ନା।
ଆଉ। ସେ ଆସିନି।
ଆସୁ ନା।
ୟାର କଣ ହେଲାଣି, ଉଁ ପୁରୀରେ ତାର ଯୋଉ ଶାଳୀ।
ତାଙ୍କର ପା ଗୋଟେ ପୁଅଟିଏ, ତାଙ୍କ ପୁଅ ଆସିକି ଦେଢ଼ ବର୍ଷର।
ଗ
ହୁଁ।
ସେଇ ଦିନ ଦେଖି ଚି।
ସେଟା କରଛ
ତାକୁ ଏଇ ମନ୍ଦିର ଆସିଲା ତାକୁ ଦେଖିଥିଲି।
ନା ପାଣି ନା
ସେ ଜିଭୋ ଖାଇ ତ ଆଣ ଆଗ କ କଥା କ
କଣ।
ଲେ ଆଗ ପକ୍ଷେଇଆ
ଛୁଆ ଟା ପୁଣି।
ହ
ଆ
ତୁ କେବେ ଆମ ସାଙ୍ଗେ ନା
ସିଏ ନା ନା ଆମଠୁ ସାନ ନା ଆମରଠୁ ଦି ବର୍ଷ ସାନ।
ହ
ହୁଁ ବୟସରେ ସେ ଦି ବର୍ଷ ସାନ ମୋଠୁ।
ମାନେ ତୁ ଆ। ଆସିଲେ ସା ସାନ ଭଉଣି ଭଳିଆ
କଣ?
ଆଦି ର ସାନ ଭଉଣି ସାଙ୍ଗରେ ବୋଧେ?
ନା ନା ତମ ପୁଅ ହେରିକା ବ୍ୟାଚ୍ ର।
ଓହଁ ହେଇରେ ଜନ
ହୁଁ।
ନା ଦୁଇ ହଜାର ମସିହାରେ
ନା ନା ଦିହଜାରେ ଏକେ। ଏକେ ନାଉ
ଦି ହଜାରେ ଜୁନୁ ଦୁ ମାନେ ଆମର ଦୋଷ ନା ଦୁଇ ହଜାର ମସିହା ହେଇଥିବ?
ନାଁ ନାଁ ଦିଇ ହଜାରେ ଏକେ ନା ଆମେ ଉଣେଇଶ ଅନେଶତ। ତମେ ଦି ହଜାରେ ଗଲା ଦି ହଜାରେ ଏକେ ଦି ବର୍ଷ ହଉନି।
ହ ଆମ ହସ୍ପିଟାଲ ଦେଖା ଦେଖି ଏଥର ହେଇନି।
କାର
ମାମା ସହିତ।
ନାଁ ନାଁ ହେଇନି।
ସିଏ ମତେ ଫୋନ୍‌ ଫାନ୍
ଦେଖିବା ତାକୁ ଆଜି ଆଡକୁ ଫୋନ୍ ଫୋନ୍ କରିବା। କହମି ପହରିଦିନ ତ ମୋର ପଳେଇବି ବୋଲି ଆଉ
ପା୍ୟା ଖାନ ରହିଯାଇଛୁ ମୋ ସୁନା ଆଜି ଫୋନ୍ କଲେ। ବଷ କିଣଉଛି ନାଇଁ
ନାଁ ନାଁ ଅଇଁଖା ଟିକେ କାଉଁଳିଆ ପାାଗ ଏଇନା କଲାଣି।
ରଜ ପାଗ ଟା ଯେମିତି ମନେ କରୁଥିବ।
ରଜ ପାନ କରିଛି ସତ କଥା ରଜରେ ଦେଖିଲା ବେଳକୁ ରଜ ପା ଧୋକା ଦବନେଇ।
ନା ରଜ ଯୋଉ ଖରାଟା ଦବ ଯୋରେ କିନ୍ତୁ ଏଇନାକେ ରଜ ପାଗ ଟା କିନ୍ତୁ ଦେଇ ଦଉଛି।
ଏଇ ଛୁଆକୁ ନେଇକି କୁଆଡେ ତ ବୁଲି ବୁଲି ଯାଇପାରିବିନି କଣ ଅଛି ଆମର ରଜ।
ଆଉ ତମର ତ ସେଠି ପାଖରେ ତ ଶାଶୁଘର ପାଖରେ ତ ପୁରା ହଉଛି ଭଲ ଆଉ ତୁ କୁଆଡେ ଯିବୁ
ହଁ ଯେ ସେଇଆଠିକି ବି ଯାଇପାରିବି ନା ରଜ ଛୁଆଟା ଏଟା ହଉଛି ଇଏ କତିରେ।
କ କହୁ ହ ତୁ ପିବା ତ ଘରେ ୁ
ନା ଆଉ ସନ୍ଧ୍ୟାରେ କହନ୍ତି କି କଣ ମା କାନି ଫାନିରେ ଆସନ୍ତି କୁହନ୍ତି ନା କୁଆଡ଼େ କଣ ହବ ମୋର କଣ ଦରକାରେ ଲୋ ମା। ଟିକେ ବୁଲିବୁନି ଓଳାରୁ ବୋଳା। ନା ନା ମୋ ପୁଅ ଦଶ ମିନିଟ୍ ଛାଡୁ ନାହିଁ ସିଏ କେତେବେଳେ କାନ୍ଦିବ ଇଏ ହବ ସେଗରା କେହି ସମ୍ଭାଳି ପାରିବେନି ତୁ ଜାଣିନୁ।
ଭ ଭୟ ଆସଲ କିିକେ
ସେ ମା ପ୍ର୍ରେମୀ ହବ ମୋ ପୁଅଟା।
ଚପ
ହୁଁ ହୁଁ।
ନାଇଁ।
ହଁ।
ସେ ସେମିତି ହଉ ଆଉ।
ହୁଁ
ଏବେ ସେତ ଏବେ ସେତ ତୋତେ ପିଲା ହୁହୁ ବାପା ମାଆ କଙ୍କୁ ଇଏ କରୁଛି ନାଇଁ କାହିଁକି ତ ବିଜ କହିଇଗଲା ମାନେ ସେଇଟାକେ ଆଉ ଏ ଧ୍ୟାନ ଦବୁନି
ହୁଁ ବାହାରେ ତ ସେ ରହିଲେ। କୋଉ ଘରେ ରହୁଛନ୍ତି ଯେ କୋଉ କେତେ ସମୟ କିଏ କାହାକୁ ପ୍ରେମ କରୁଛି ଇଏ କରୁଛି ଏତେ କଥା।
ହୁଁ
ବାହାର ତ ସିଏ ତ ରହିଲେ କୋଉ ଘରେ ରହୁଛନ୍ତି ନା। କଣ ଆଇଲେ ତ ଦିନ ପାଇଁ? ଦିନେ ଅଧେ ରହିଲେ କଣ ଘରର କଣ କାମ ପେଣ୍ଟିଂ ପଡିିଥିବ। କଣ କୋଉଠି ଟିକେ ଠୁକୁର ଠାକୁର କରିଦେଲେ ଏଇ ଦୋଷ ତାଙ୍କର ଅଛି ଟିକେ।
ହୁଁ।
ଆଇଲା ମାନେ ଯଉଥିରେ ନାଗିଥିବେ ନାଗିଥିବେ ଦିନ ଚାରଟା ବେକୁ ଖାଉଥିବେ।
ହୁଁ।
ଟେ ଗୋଟେ କାମରେ ବାହାର କରିକି ନାଗୁଥିବେ ସେ ଗୋଟଏ ଦିନ ପାଇଁ ଆସଥିବେ ଗୋଟଏ ଦିନ ବି ଆମରେ ସେ ଲାଗିଥିବେ ଏମିତି କରି
ମୁ ତାଠୁିୋଟେ ବିବେ ଆଉ
ହଁ ଠୁକୁର ଠାକୁର କୋଉଠି ଗଛ ନାହିଁ ଟିକେ କୋଉଠି ଗଛ ଲଗେଇଦିଏ କୋଉଠି ମଞ୍ଜି ପକେଇଦିଏ କୋଉଠି ଟିକେ କୋଉଠି ଟିକେ ହାଣିଦ କୋଉଠି ଟିକେ ହଁ ବା। ଚାଷୀ ନାଜ ନାହିଁ ଚାଷରେଦୁ ହାଣି ପାରିବେନି ଠିକ ସେ ଖାଲି ସ ଖସି ଦେଖେଇ ହୁହନ୍ତି।
ମଟେ ଖୁସି ତାଙ୍କର ଆଉ।
କଣ?
ମୁଁ ତାଙ୍କର ଗୋଟେ ଖୁସି ଆଉ।
ହଁ।
ଭଲ ନା ଆଉ ସେତି ହେଲେ ଆ
ହୁଁ।
ଆଉ ଇଏ ତ ଷଷ୍ଠରେ କୋଉୁ ଚାଷ ବାସ କରନ୍ତି।
ଘର ପାଇଁ ସେଠି ଯାହା ଯେମିତି ଲଗାଯାଏ ସେ କରନ୍ତି ସବୁ ସେଟା।
ସୋରି ସୋରିଷ ଚାଷ ଟା ଯୋଉ କରନ୍ତି ନା ତଣ କରନ କାଢିବି
ହୁଁ ଆମର କରୁ।
ତମର ସୂର୍ଯ୍ୟ ଘେରିକି ସୂ ଯଉ ଭେଡ଼ିଓ ଅ ଟି ଗଛରେ ଲାଗିଥାଏ ସେଇଟା କୋଉଠି କନି ଲାଗିଥାଏ ତମ ସେପଟେ ଯେଉ ଇଏ ଭିଡିଓ କରେ ଆସିକିରା। ଏଇଟା ତ ଦାଦା ଶଶୁର ଛିଅ।
ହେରାକ କରିଛନ୍ତି ହେରାକ ଏଥର ଲାଗିଥିଲା ଡାହାଣୀ ଗଡିଆ ଆଡେ। ଆମର ଆଗରୁ କରୁ ଆଉ କରନୁ।
ମୁଁ ଯାଇଥିଲି ତମର ସୋରିଷ ଗୁଣ ତମର ସୋରିଷ ମାନେ ଶଶୁରର ସୋରିଷ ହେଇଗଲାଣି। କିନ୍ତୁ ସିଏ ଯୋଉ ଭେଡ଼ିଓ ଫିଡ଼ିଓ କରିଥିଲା ନା ଯାଇକି ନା। ସେଇ ତମର ଯୋଉ ତ ସେ ପାଖରେ କିଏ କରିଛି ନା କଣ?
ମୁଁ କୋଉଠି ଆଉ।
ତମର ତ ଇଯିବି ତମ ର କଣ ଧାନ, ଫାନ, ସବୁ ଏଇଆ ସବୁ କର।
ହଁ ହଁ। ହଉ ତା ନେ।
ଆଉ ହଁ।
ହଉ।